ହାଲୋ।
ହଁ।
କଣ କରୁଚୁ?
ଆଉ କଣ ଖାଇଛୁ? ତୁ କଣ ଖାଉଚୁ?
ଏ ଖାଇଥିଲା ଭାତ ମାଛ।
ଆଜି ଶୁକ୍ରବାରେ ମାଛ-ଆଜି ଶୁକ୍ରବାରେ ମାଛ। ହଁ -ହଁ ଆଜି ଶୁକ୍ରବାର ଟାରେ ମାଛ ଖାଇଚୁ। ଓ ହଁ ମୁଁ ଭାବିଥିଲି ଆଉ ବୋଧେ ଖାଲି କଣ ଖାଇ ଆଉ ଆଉ କେମିତି- ଆଉ କୁଆଡେ ଯାଉଚୁ?
ଏଇ ଘରକୁ ପା। ତୁ କଣ୍ କରୁଚୁ?
ମୁଁ ଏଠି ବସିଚି ଗାଧେଇନି ଯାଉଚି ଗାଧଇବି ବୋଲି ବାହାରିଚି।
ଗାଧେଇନ ଏତେ ବେଳ ହେଲାଣି।
ଆଉ ପଢାପଢି କେମିତି କଣ ଚାଲିଚି?
ହଁ ଗୋଟେ- ହଁ ଭାବି ପ୍ଲସ ଥ୍ରି ବି ମୁଁ ପକେଇଚି ଆଉ।
ପ୍ଲସ୍ ଟୁ ପରେ କଣ କରିବୁ?
ଭାବିଚି ପ୍ଲସ୍ ଟୁ ପରେ ପ୍ଲସ୍ ଥ୍ରୀ କରିବି ବୋଲି ଆଉ। ହେଲେ ଇଛା ଲାଗୁନି ପ୍ଲସ୍ ଥ୍ରୀ ଟା ଚାରି ବର୍ଷ ହେଇଯାଇଚି ଯେ ସେଥିପାଇଁ।
କଉ ଅନର୍ଶ ଠିକ୍ କରିବୁ?
ଭାଇ ଶୁବୁନି।
କଉ ଅନର୍ସ କଉ ଅନର୍ସ ରଖି
ଜୁଲୋଜି।
ଜୁଲୋଜି?
ହଁ।
ମୋର ଜୁଲୋଜିରେ ମନେ ନାହିଁ କିନ୍ତୁ ମୁଁ ଜୁଲୋଜି ଅନର୍ଶ ରଖିଚି। ହଁ ସେମିତି- ଆଉ ତମ ଘରେ? ଆଉ ତୁ ଗାଧେଇଚୁ ନା ଗାଧେଇନୁ?
ଗାଧେଇନି ଗାଧେଇବି ଆଉ।
ହଁ -ହଁ। ଆଉ- ଆଉ କଣ ଆଉ କେମିତି ଅଛି?
ହୁଁ ସବୁ ଭଲ ଅଛନ୍ତି।
ଆଉ ତୁ କଉଠି ସ୍କୁଲ୍ କରୁ
କଣ୍ କହୁଚୁ ଶୁବୁନି।
ହୁଁ ବ କଉଠି ତୁ ସ୍କୁଲିଂ କରିଥିଲୁ।
ଆମ ଗାଁରେ।
ଓହୋ ୱାନ୍ ହୁଁ ମୁଁ ଫାଷ୍ଟେ ୱାନ୍ ରୁ ଯଉ ୱାନ୍ ରୁ ୱାନ୍ ନୁହେଁ ଟୁ ରୁ ସେଭେନ୍ ପର୍ଯ୍ୟନ୍ତ ଶିଶୁ ମନ୍ଦିରରେ କରିଥିଲି। ଆଉ ସେଭେନ୍ ରୁ ଟେନ୍ ଯାଏଁ ଆମ ଗାଁ ରେ କରିଥିଲି। ତୁ?
ଯଉ ଭୁବନ ଶିଶୁ ମନ୍ଦିର ତ ମୁଁ ତ ପ୍ରାରମ୍ଭରୁ ସେଇଠି ପଢୁଥିଲି।
ଅ- ହୋ।
ପ୍ରାରମ୍ଭରୁ ଅଷ୍ଟମ ଶିଶୁ ମନ୍ଦିରରେ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
ଆଉ ଅଷ୍ଟମରୁ ଏ ନବମରୁ ଦଶମ ପଢ଼ିଲି ଗାଁରେ ନବମ ଦଶମ ତାପରେ ପ୍ଲସ୍ ଟୁ ପଢିଲି ଭୁବନେଶ୍ଵରରେ ଆଉ।
ଉୁଁ- ହୁଁ।
ତୁ ପ୍ଲସ୍ ଟୁ କଉଠେ ପଢିଚୁ?
ମୁଁ ପ୍ଲସ ଟୁ କରିଛି ଉଁ ଯାଜପୁର ରୋଡରେ। ଏସ୍ ଟି ଜାଭିୟର ଆଉ ତୁ କୋଉ କୋଉ ଜାଗା ସବୁ ବୁଲିଚୁ ଓଡ଼ିଶା ରେ।
ମୁଁ ବୁଲିଛି ଆମ ଢେଙ୍କାନାଳର ଫେମସ୍ ଯେତିକ ଅଛି ରହିଲା ସପ୍ତସଯ୍ୟା। ଆଉ କପିଳାସ ଯୋଉ ସାପୁଆ ଡ୍ୟାମ। ତାପରେ ଯାଜପୁରୁ ଯାଇଚି। ବିରଜା ପୁରୀ ଜଗନ୍ନାଥ ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିର। ଏମିତି ସବୁ ଯାଇଚି ବେଶି ଯାଇନି। ତୁ କୋଉଆଡେ ବୁଲିଚୁ। ହୁଁ ତୁ କୋଉଆଡ଼େ ବୁଳିଚୁ।
ମୁଁ ଭୁବନେଶ୍ଵର ଦେଖିଚି କଟକ ଅଳ୍ପ ଜାଗା ଦେଖିଛି। ଯାଜପୁର ରୋଡ ଆଉ ସମ୍ବଲପୁର, ବାଲେଶ୍ଵର। ଏମତି କିଛି ଆଉ, ଆଉ ତୁ ଆଜି
ଉଁ ହୁଁ।
ଆଜି ସକାଳୁ କଁ ଖାଇଥିଲୁ।
ସକାଳେ ଖାଇଥିଲି ଭାତ। ସକାଳେ ଖାଇଥିଲି ପୁରୀ ତରକାରୀ ଭାତ ତୁ କଁ ଖାଇଥିଲୁ।
ମୁଁ ସକାଳେ ଭାତ ଖାଇଥିଲି।
କଣ। ଉଁ ହୁଁ।
ଗରମ ହଉଚି ବହୁତ ଜୋରରେ।
ଏଇ ଖରାବେଳେ ଶୋଇଥିଲି ଉପର ଘରେ।
କାଲି ତମ ଆଡେ ବର୍ଷା ହେଇନି କି।
ମାନେ ନା ଟିକେ ଟିକେ ବର୍ଷା ହେଇଚି ଘୋଟଉଚି କିନ୍ତୁ ବର୍ଷା ହେଲାନି। ମୁଁ କହିଲି ଘଡ଼ ଘଡି ଜୋରରେ ମାଇଲା ବର୍ଷା ହେଲାନି କି
ଜୋରରେ ବର୍ଷା ହେଇଚି, କାଲି ଆମ ଆଡେ କିନ୍ତୁ ବହୁତ ଜୋରରେ ବର୍ଷା ହେଇଛି।
ଆମର ବି।
ହଉ ରଜ ଆସିଲାଣି ଆଉ କେତେଦିନି ତାପରେ ବର୍ଷା ଦିନ ଆସିବ ଆଉ।
ହୁଁ। ହଁ।
କିନ୍ତୁ ବହୁତ ଯୋର ରେ ଗରମ ଗୁଳୁ ଗୁଳି ବହୁତ ଜୋର ହଉଛି।
ଗରମ ସହି ହଉନି।
ହଁ ପରା।
ଆଉ ଆଉ ଏମିତି କଁ କାମ ଏବେ ଚାଲିଛି।
କି କିଉ, କି କିଉ, କି କିଉ, କି କିଉ। ଚାଲିଛି ସବୁ ଭଲ ଏଇନେ ଗୋଟେ ଛାଇ ଜାଗା ଦେଖିକିନି ଠିଆ ହେଇଛି ଗଛ ତଳେ ପବନ ଭଲ ଦଉଚି।
ସତରେ
ଆଉ ଖାଇ ସାଇଲଣି।
ହଁ ମୁଁ ଏଇନେ ଭାତଖାଇକି ଉଠିଲି ଗାଧେଇନି, ଗାଧେଇବି ଆଉ। ସାଢେ ଗୋଟେ ଦିଟା ବାଜିଲାଣି ଆମ ଘରେ ସବୁ ଖାଇକି ଲୋକ ସବୁ ଶୋଇଲେଣି।
ଉହୁଁ, ଏବେ ଅଜାଘରକୁ ଆସିଲେ ଖରାରେ ଖରାରେ ଆସିଲି ଯେ ତେଲ ସରିଗଲା ବାଟରେ ସେଠୁ ତାପରେ ତେଲ ପକେଇଲି ଯାଇକିନି ଚାଲି ଚାଲି ଚା ଚାଲି ଆସିଲି ତାପରେ ଆମ ଗାଁ କତିରେ ଗୋଟେ ଅଛି ତେଲ ଟାଙ୍କି ସେଥିରେ ପକେଇଲି ତାପରେ ଯାଇକିନା ଆସିଲି।
ଅହଃ।
ବସିଛି ବାଟରେ ଆଉ ଯିବା ଆଉ, ଆଉ ପାଞ୍ଚ ମିନିଟଖଣ୍ଡେ ଯାଉ ଯିବା।
ରଜ କୁ କଣ ପ୍ଲାନ୍ କରୁଚୁ କୁଆଡେ କଣ କରିବୁ?
ଆମ ଗାଁରେ ଗୋଟେ ଛୋଟ ମହୋତ୍ସବ ହଉ, ତ ଖରା ଆମ ହଉଯେ ଘରୁ ଇଚ୍ଛା ହଉନି ବାହାରିକି ଯିବା ପାଇଁ କୁଆଡେ।
ହଁ ପରା।
ଖରା ବହୁତ ଜୋରେ ହଉଚି ଏ ବର୍ଷ।
ଏବେମାନେ ଖରା ହେଲା ଭଳିଆ ହଉନି।
ହୁଁ।
ଆଉ ତମ ଆଡେ କେମିତି ହଉ ଛି?
ସେଇଆ ବା ଗରମ ବହୁତ ଜୋରେ ହଉଛି ଖରା। ଖରା ପ୍ରବଳ ନଈ ପାଖ ହେଇକିନି ବି ନଦୀ ହେଲେ ବି ପାଖେରେ ବହୁତ୍ ଜୋରେ ଗରମ ହ
ଆଉ ତାହେଲେ ତୁ ଘରକୁ କେତେବେଳୁ ଯିବୁ?
ଘରକୁ ଯିବା ଆଉ ପାଞ୍ଚ ଦଶ ମିଣ୍ଟ ଯାଉ ପବନ ଦଉଛି ନା ଏ ଟିକେ ଗଛ ତଳେ ସେଥିପାଇଁ ଠିଆ ହେଇଚୁ। ତୁ ଗାଧେବୁ କେତବେଳେ?
ମୁଁ ଆଉ ଦି ମିଣ୍ଟି ପରେ ଗାଧେଇ
ଅଁ ହଁ।
ଆଉ କଣ କରୁଚୁ? ହଁ ଏବେ ଯିବୁ ବାଇକି ଯିବୁ ତେଲ କୋଉଠି ନା ନା ଘରେ ଗାଧଉଛି ବାଥ
ତେଲ ପକେଇଲେ ପା?
କୋଉଠି ପକେଇ ମାଇଁ ବ ବାଟରେ ଯୋଉ ଦୋକାନ ରେ ସେଇଠି ପକେଇଲୁ?
ନାଇଁ ଏ ଯୋଉ ଟାଙ୍କି ର।
ହଁ।
ଏ। ଆମ କଣ ଏମେଲେ ଏମେଲେ ଟାଙ୍କି।
ସପୁର ଜାଣନ୍ତି।
ସେଇଠି ପକେଇଲି। ହଁ। ସେଇଠି ପକେଇଲି ଏଇନେ ଆସୁଛୁ ଗଡେଇ ଗଡେଇ ଗଡେଇ ଗଡେଇ ଆଣିଲୁ ଏ କୁନି ଶାମଳ ମାନେ ତମ ଏଠୁ। ଏ ଯୋଉ ତମ ଗାଁ ଛାଡିବ ତାପରେ ଗୋଟେ ଗାଁ। ଏଉ ଯୋଉ ମାନେ ଯୋଉଠି ପିଚୁ ଭଲ ପିଚୁ ଷ୍ଟାର୍ଟ ସେଠୁ ପୁରା ଗଡେଇ ଗଡେଇ ଆଣିଲୁ।
ଏ ଭଗବାନ।
ସରିଗଲା ଆଉ ହେତ ଏ ସେ ଟାଙ୍କି କହିଲା ଓ ଫୋନ ପେରେ ନବନି ଅନଲାଇନ୍ ନବନି। ଥରେ କହିଲେ ଆଉ ପଚାଶ ଟଙ୍କା ପକେଇ ଦେଇଥା ଆଉ ପଛରେ ଆସିଲେ ଅନଲାଇନ୍ ଦବୁ। ତା ପଚାଶ ଟଙ୍କା ପାଇଲି ଯେ ଗାଡି ମାଇଲେଜ ଦେଖଉନି ନା। ତେଲ ଦେଖୋଉନି ବେଶୀ ପଳଉଚି ଆଉ।
ହଁ। ପଇସା ପକେଇବୁ ନା ନହେଲେ ବାଟରେ କୋଉଠୁ ଗଲାବେଳେ ହଇରାଣ ହବୁ ନା ନାଇଁ।
ହଁ ବା। ଆମ ଗାଡ଼ି ରେ କଣ ମାଇଲେଜ ଦେଖଉଛି ଷାଠିଏ ସତୁରି ପଳଉଚି ତାଙ୍କ ଗାଡ଼ି ପଚିଶ ଛବିଶରେ ଦେଖଉଛି। ଭୋଜି କରରେବୁର
ହୁଁ ହୁଁ ଏମିତି ହୁଁ
ଉଁ ଭୋଜି କରିବ।
କଣ କହିଲୁ ଭୋଜି ଆଉ କରିବୁ ତ। ପଇସା ନାହିଁ କରିବ ଭୋଜି ନା ଆମ ପଇସା ନାହିଁ।
ତାଙ୍କ କଥା।
ନୋ ମନି ନୋ ଭୋଜି।
ହଉ ଆଉ। ନ ମନି ନଥିଙ୍ଗ ଏସ୍‌।
ତୁ ଡ୍ରେସ ପତ୍ର କିଣା କିଣି ଗଲୁଣି?
ନାଇଁ କିଣିବା ଆଉ ତୁ? ତୁଡ୍ରେସ କିଣି ଲୁଣି।
କଣ।
କହିଲି ତୁ ଡ୍ରେସ କିଣିଲୁଣି?
ନାମ କିଣିନି ଭାବି ଚି କିଣିବି
ଓଣ ହୋ। ହଉ ଆଉ କିଣିବା ଆଉ ଅଛି ତ ରଜା ଆହୁରି ଦି ଦିନ ତିନ ଦିନ।